ହ୍ୟାଲୋ ହ୍ୟାଲୋ।
ଓ ହୁଁଉଁ।
କଣ କରୁଚୁ କି?
ମୁଁ ଏଠି ଶୋ
କଣ କରୁଚୁ? ହଁ ହଁ ଆଉ ଖାଇବା ପିଇବା କଣ? କଣ ନେଟୱାର୍କ ଠିକ୍ ଏସେ ଆସୁନି କି?
ହଁ ହଁ ଆସିଲା ଶୁବୁ
ମୁଁ କହିଲି ଆଉ ଖାଇବା ପିଇବା କଣ ହେଇଥିଲା?
ଖାଇବା ପିଇବା ହେଇଥିଲା ଭାତ ଡାଲି ଆଉ ଭ
ହଉ ହଉ ରାତିରେ ଭା ଭାତ ଖାଇଲେ ଓଜନ ବଢିବ କାଇଁ ରୁଟି ଖାଉନୁ?
ନାଇଁ ମୁଁ ଆଜି ମଙ୍ଗଳ ମୁଁ ବା ଭାତ ବିନା ଖାଇ ରହିପାରେନି।
ଆଚ୍ଛା ଆଚ୍ଛା।
ହୁଁ ରୁଟି ଖାଇଲେ ମତେ ଖାଲି ଭୋକ ହବ।
ଅ ନାଇଁ ସେ କଥା ନୁହେଁ ଯେ ରାତିରେ ଭାତ ଖାଇଲେ ବେଶୀ ଓଜନ ବଢିବ। ଭବିଷ୍ୟତରେ ଡାଇବେଟିସ୍ ହବାର ବି ସମ୍ଭାବନା ଅଛି। ଭାତ ଖାଇବା ଭାତ ଖାଇକି ଶୋଇବ ନା।
ହୁଁ ହୁଁ।
ପରିଶ୍ରମ କିଛି ହଉଛି କି ଖାଇକି ଶୋଇଲେ ଏଟା ଓଜନ ଟା ଓଜନ ବଢିଆ କାରଣ ସେଥିପାଇଁ। କହିଲି ହଉ ତାହେଲେ ଠିକ ଅଛି।
ଅଁ ଆଉ ତୁ କଣ କରୁଚୁ?
ନାଇଁ ମୁଁ ଉ ମୁଁ ତ ଖାଇବା ସରିଲାଣି ମୋର ମୁଁ ଟିକେ ଶୀଘ୍ର ଖାଇଦିଏ। ସାତଟା ସନ୍ଧ୍ୟା ସାତ୍ ସାତଟା ସାଢେ ସାତ ଆଠ ଭିତରେ ମ୍ୟାକ୍ସିମମ୍ ଆଠଟା ଭିତରେ ମୁଁ ଖାଇଦିଏ। ଖାଇବା ପିଇବା ସରିଲାଣି ଏଇଠି ବସି କାମ କରୁଥିଲି। ମୁଁ କହିଲି ଟିକେ ତତେ ଫୋନ କରେ ବହୁତ ଦିନି ହବ କଥା ହେଇନି ମୁଁ କଲି ଟିକେ ଫୋନ ଲଗାଏ ଆଉ।
ଅଁ ହ ଆମ୍ବା ମୁଁ ତତୀ ବି ଫୋନ କରିଥାନ୍ତି ବା। ଆମର ଏବେ ପ୍ଲାନିଂ ହୋଉଚି ତ ଯିବା ପାଇଁ କୋଉଠିକି କହିଲୁ କୋରାପୁଟ।
କୋରାପୁଟୁ କୋଉ କୋଉ ସ୍ପଟ ବୁଲିବ ସେଠି ଏତେ ଦୂର ଯିବ?
ଆଁ ଟିକେ ଯୋଉ କଣ ଗୁପ୍ତେଶ୍ୱର ମୁଁ ନାଁ ଶୁଣିଚି ତ ମୋର ଭାରି ଇଚ୍ଛା ଯିବା ପାଇଁ।
ହଁ ଆମେ ବି ତ ଶୁଣିଚୁ।
ହୁଁ ସେ ତତେ ଫୋନ କରିଥାନ୍ତି କି ତୁ ଆମ ସହିତ ଯିବୁ କି?
ହଁ କେତେଟା ର କେତେ ଜଣ ଯିବୁ କେତେଟା କଣ କୋଉ ଗାଡି କରିବ ଆମେ ଯଦି ମୁଁ ଏକା ତ ଯିବିନି ନା ମୋ ପରିବାର ସମସ୍ତେ ଅଛନ୍ତି। ଆ ମୁଁ ତ ଏକା କଣ ଯାଇପାରିମୀ କି? ସମସ୍ତେ ଆମେ ଯଦି ଯିବୁ ତାହେଲେ ସମସ୍ତଙ୍କୁ ପାଇଁ ଟିକେଟ ଯଦି ତୁ କରିବୁ ତାହେଲେ ଆମେ ଯିବୁ ଆଉ।
ଆ ତାହେଲେ ମୁଁ ଦେଖିଆ କୁହେଁ ଆମର ଯିଏ ମ୍ୟାନେଜମେଣ୍ଟ କରୁଚି।
ହୁଁ।
ତମର କେତେ ଜଣ ଯିବେ?
ଆମର ସାତ ଆଠ ଜଣ ରୁ କମ ନୁହଁ ତ
ଉୁଁ ହୁଁ ତାହେଲେ ମୁଁ କହୁଛି ସେ ପିଲା କୁ କହୁଚି
ହୁଁ।
ଏ ଟିକେଟ ଫିକେଟ କରିଦବା ହମ ହେଲା ମୁଁ କହିବି କି ତ ଆଠ ଜଣ ମେମ୍ବର ଆଡ ହେବେ ତାକୁ କହିଦେବି ଆଉ।
ହଁ ହଁ ହଁ ଆମେ କଣ ଯିବା ମାନେ କଣ - ଅଁ ସିଆଡେ ଭୋଜି କରିବା ନା ହୋଟେଲ ରେ ଖାଇବା ବ୍ୟବସ୍ତା ହବ?
ନାଇଁ ଭୋଜି ହବ ନା।
ହଁ।
ଭୋଜି ହବ ଆଉ ସେ ତ ବହୁତ ବାଟ ନା ଆମ ଏଠୁ। ତ ଆମେ ସେଠି ବେଳେ ବେଳେ ହୋଟେଲରେ ଖାଇବା ବେଳେ ବେଳେ ଭୋଜି ହବ
ନାଇଁ ନାଇଁ ନାଇଁ। ହୋଟେଲ ଖାଇବା କଣ ଆମର ମ ଭୋଜିଟା କଲେ ବହୁତ ଭଲ କାହିଁକି ନା ଆମେ ଯଦି ଏକକାଳୀନ ଗୋଟେ ଜାଗାରେ ଆମେ ପହଞ୍ଚିଯିବା ହୋଟେଲ ରେ ସିଏ ଆମକୁ ବାସି ଫାସି ଖାଦ୍ୟ ଖାଇବାକୁ ଦେଇଦବ ଡାଲିରେ ପାଣି ମିଶେଇକି ବି ଦେଇଦବ ତେଣୁ ଆମେ ଭୋଜି କଲେ ଆମକୁ ଠିକ ଭଲ ଖାଇବାଟା ଆମର ଯୋଉଠି ବି ଆମେ ଅଟକିଲେ ଆମେ ଭୋଜି କରିବା ବାସ୍ ଜିନିଷ ପତ୍ର ଲୋଡ କଲେ ଆମେ ଅଲଗା ଜାଗା କୁ ସ୍ପଟ ସବୁ ବୁଲିଲେ
ହଁ।
ଆଉ କୋରାପୁଟ ତ ମୁଁ କେବେ ଯାଇନି ଖାଲି ଶୁଣିଚି ଗୁପ୍ତେଶ୍ଵର ଅଛନ୍ତି ବୋଲି ତାପରେ ଦେଓମାଳି ଯାଆନ୍ତିିବି ଆଉ ମୁଁ ତ ଯାଇନି କେବେ। ହଁ ନୂଆ ମୁଁ ତ ଶୁଣିଚି ଖାଲି କନ୍ଧମାଳ ଡିଷ୍ଟ୍
ଆମ ଆଡେ ଆମ୍ ଆମ ଆଡେ ପାହାଡ ପର୍ବତ ନାହିଁ ନା ଆମକୁ ସେ ଭଲ ଲାଗିବ ଦେଖିବା ପାଇଁ।
ହଁ ଯିବା ଯେ ନାଇଁ ଆମେ ବି ଗତ ବର୍ଷ ଯାଇଥିଲୁ। ଗତ ବର୍ଷ ଆମେ ଆମେ ଯାଇଥିଲୁ ଗଞ୍ଜାମ ଗଜପତି ଗଞ୍ଜାମ ଗଜପତି ଯୋଉ ସେଇଟା ସେଇ ଏରିଆ ର ସବୁ ସ୍ପଟ ବୁଲିକି ଆସିଲୁ ପରା।
ଓହୋ ସେଠି ସବୁ କଣ କଣ ଅଛି?
ସେଠି ଅଛି ଫାଷ୍ଟ ଆମେ ଗଲୁ ତପ୍ତ ପାଣି
ହୁଁ।
ତପ୍ତ ପାଣିରେ ଆମେ ଆଉ ମାନେ ଆମେ ଆଜି ସ ସନ୍ଧ୍ୟା ରାତି ସୁଦ୍ଧା ଆଠଟା ନଅଟା ସୁଧା ସୁଦ୍ଧା ଆମେ ବାହାରିଲୁ ଘର ପାଖରୁ ଆମ ଗାଁ ଲୋକ ସମସ୍ତେ ଗୋଟେ ବସ୍ କରିକି ଆମେ ସମସ୍ତେ ତେ ଗଲୁ ଏଠୁ ଆଠଟା ନଅଟାରୁ ବାହାରିଲୁ ସେଠି ସକାଳ ରାତି ମାନେ ପାଞ୍ଚଟା ଛଅଟା ସୁଦ୍ଧା ଆମେ ପହଞ୍ଚିଗଲୁ ପହଞ୍ଚିକି ତପ୍ତ ପାଣି ଏ ସେ ଯୋଉ ଘାଟି ସେଠି ଗୋଟେ ବହୁ ପାହାଡ କଟା ହେଇକି ଘାଟି ରାସ୍ତାରେ ଆମ ମାନେ ସେ ଘାଟି ଚଢିକି ଆମେ ସେଠି ଗଲୁ ସେଇ ତପ୍ତ ପାଣିରେ ଆମେ ଗାଧୁଆବାଧୁଆ ସମସ୍ତେ କରି ସେଠି ମନ୍ଦିର ଅଛି ଦର୍ଶନ କଲୁ ଫାଷ୍ଟ
ହୁଁ।
ତାପରେ ଆମର ସେଇଠି ଗୋଟେ ରୋଷେଇଆ ବି ଯାଇଥିଲେ ସେ ଆମ ପାଇଁ ଜଳଖିଆ ତିଆରି କଲେ ଆମେ ସେଇ ହିସାବରେ ସେ ଜଳଖିଆ ତିଆରି କରିବା ସମୟରେ ଆମେ ସବୁ ଲୋକମାନେ ଯାଇକି ଗାଧୁଆ ପାଧୁଆ ସାରି ମନ୍ଦିର ଦର୍ଶନ କରି ଆସିଲୁ ତାପରେ ସେ ଜଳଖିଆ ଉପମା ତରକାରୀ ବନେଇଥିଲେ ଆମେ ଖାଇଲୁ। ଖାଇକି ସେ ସେଠୁ ଆମେ ବାହାରିଲୁ ଗୋଟେ ଖସଡ଼ା ଜଳପ୍ରପାତ ଅଛି।
ହଁ।
ଖସଡା ଜଳପ୍ରପାତ ବହୁତ ସୁନ୍ଦର ଜାଗା। ପୁରା ପାହାଡ ଦି ସାଇଡରେ ଏମତି ପାହାଡ ଅଛି ପୁରା ଫାଙ୍କା ଫାଙ୍କା ଜାଗା ସେ ଜଳପ୍ରପାତ ପୁରା ମାନେ ବଢିଆ ୱାଟରଫଲଟା ଏତେ ସୁନ୍ଦର ହେଇଛି? ତାପରେ ଆମେ ସମସ୍ତେ ଗଲୁ। ସେଇଠି ଆମର ମାନେ ଖରାବେଳର ଖାଇବା ବ୍ୟବସ୍ଥା ସେଇଠି କରାହେଇଥିଲା। ଆମର ଯିଏ ବି ଯାଇଥିଲେ ଯୋଉ ଦି ଜଣ ଲୋକ ସେମାନେ ସବୁ ଖାଇବା ବନେଇଲେ। ଆମେ ସବୁ ବୁଲିଲୁ ସେ ପାଣି ଝରଣା ରେ ସମସ୍ତେ ଓଦା ହେଲେ ପୁରା ମସ୍ତ ମତି ମଜାମସ୍ତି କଲୁ ତାପରେ ସେଠୁ ଖାଇକି ବି ଆସିଲୁ। ଖରାବେଳ ଖାଇବା ସେଠୁ ଖାଇଲୁ ସମସ୍ତେ ପୁଣି ସମସ୍ତେ ବସିଲେ। ବସରେ ପୁଣି ଆସିଲୁ କୋଉଠିିକି ଜିରାଙ୍ଗ? ଯୋଉଟା ବୌଦ୍ଧ ମନ୍ଦିର ଯୋଉ ଜିରାଙ୍ଗ ଆସିଲୁ ଜିରାଙ୍ଗରେ ବୁଲାବୁଲି କରିଲୁ। ତାପରେ ସେଠି ଗୋଟେ ଅଛି ପାର୍କ ଆଉ ଇଏ ଅଛି। ଆମର ଯୋଉ ସୁଇମିଂ ସରି ସୁଇମିଂ ତ ନୁହଁ ଯୋଉ ଆମର ବୋଟିଂ କରିବା ପାଇଁ ଗୋଟେ ଅଛି।
ଆଚ୍ଛା ଆଚ୍ଛା।
ଏଇଠି ସ ହଁ ସବୁ ପିଲାମାନେ ସମସ୍ତେ ଯୋଉ ଯାଇ ସମସ୍ତେ କହିଲେ ବୋଟିଂ କରିବା? ଆମେ ସେଇଠି ସବୁ ବୁଲାବୁଲି କଲୁ ବହୁତ ସୁନ୍ଦର ଜାଗା। ସେଇଠି ବୁଲାବୁଲି ସାରିକି ପୁଣି ସେଇଦିନ ରାତିରେ ପୁଣି ବାହାରିଲୁ। ପୁଣି ଆମ ଘର ପାଖରେ ତା ପରଦିନ ସକାଳୁ ଆମେ ଆସି ପହଞ୍ଚିଲୁ ସକାଳ ସାତଟା, ଟାରେ ପହଞ୍ଚିଲୁ। ଏମିତି ଆମେ ପ୍ରତିିବର୍ଷ ବି ଆମେ ଏମିତି ବଣଭୋଜି ବି କରୁଛୁ? ଆମେ ଯେବେ ଯିବୁ ତୁ ବି ଆସିବୁ ମୁଁ ତତେ କହିଲେ ଯିବୁ?
ହଁ ଯିବି ଆଉ ଡାକିବୁ ମତେ ଆଉ ନେକ୍ସଟ ଇୟର କୁଆଡେ ଯିବାର ଅଛି କି ତମର?
ଆମର ନେକ୍ସଟ ଇୟର ଆମେ ଯିବୁ ଅ ମ ସେଇ କନ୍ଧମାଳ ଦାରିଙ୍ଗୀବାଡ଼ି ଆମେ ଦେଖିନୁ କେବେ? ତୁ ଯଦି କହୁଛୁ କୋରାପୁଟ ଯିବା ପାଇଁ ତମର ପ୍ଲାନିଂ ହେଇଛି ତ ଏଇ ବର୍ଷ ମତେ ମୁଁ ପଳେଇବି କୋରାପୁଟ।
ହଁ।
ତାହେଲେ ତା ପର ବର୍ଷ ମାନେ ଯେତେବେଳେ ଆମର ଯିବା ଆମେ ଯେତେବେଳେ ଦାରିଙ୍ଗ ବାଡି କନ୍ଧମାଳ ଡିଷ୍ଟ୍ରିକ୍ଟ ଯିବୁ ସେତେବେଳେ ତୁ ଆସିବୁ ଆମ ସହିତ ଯିବୁ?
ହଁ।
ତାପରେ ଆମେ ବି ଯୋଉ ଯାଇ ଥିଲୁ ଆମ ପରିବାରରୁ କେବଳ ନଅ ଜଣ ନଅଟା ଟିକେଟ ଆମେ ଯାଇଥିଲୁ ନଅଟା ଟିକେଟ ନେଇ। ଆମେ ପ୍ରତିବର୍ଷ ଯାଉ ତା ପୂର୍ବ ବର୍ଷ ଆମେ ବି ଯାଇଥିଲୁ ନୟାଗଡ। ତା ପୂର୍ବ ବର୍ଷ ବି ଯାଇଥିଲୁ ଆମେ ସମ୍ବଲପୁରର ସବୁ ଜାଗା ବୁଲିଥିଲୁ। ବହୁତ ବହୁତ ସୁନ୍ଦର ସୁନ୍ଦର ଜାଗା ହେଇଯାଇଛି ହୁଁ।
ଭଲ ଆମ ଗାଁ ଲୋକ ମାନେ ଭଲ ଏକତା ଭାବ ଅଛି ସାଙ୍ଗ ହେଇ ଯାଉଛ ଆଉ।
ହଁ ସମସ୍ତେ ମିଶିକି। ଆମର ଖାଇବା ମାନେ ଖାଇବା ବନେଇବୁ ବୋଲି ଆମେ ଏଠୁ ସେଠି ତ ଆଉ ଗ୍ରାଇଣ୍ଡର ମିଳିବନି ବୋଲି ମସଲା ବା ମାନେ ବାଟିକିବି ନେଇଯାଇଥାଉ। ମସଲା ବାଟିକି ନେଇ ଯାଇଥାଉ। ତାପରେ ଇଟିଲି ମାନେ ଯଦି ଇଟିଲି ହବାର ଥିବ ଜଳଖିଆରେ ତାହେଲେ ଆଣ ବି ବଟା ହେଇକି ଯାଇଥାଏ। ଆଉ ମଟର ପାଣିରେ ଭିଜା ହେଇକି ଯାଇଥାଏ।
ହୁଁ ମ୍ୟୁଜିକ ଫ୍ୟୁଜିକ ନିଅ ନା ନାଇଁ ଯୋଉ ଡି
ହଁ ବକ୍ସ ବି ଯାଏ। ବକ୍ସ ହଁ ବକ୍ସ ଯାଏ। ଗୋଟେ ବକ୍ସ ଯାଏ ସେଠି ଆମେ ଲଗେଇକି ଗୀତ ଲଗେଇକି ଛୁଆ ମାନେ ସମସ୍ତେ ଯିଏ ନାଚିବେ। ଆଉ ପୁରା ମଜାମସ୍ତି ବସ୍ ଭିତ- ଗୀତରେ ବି ସମସ୍ତେ ନାଚିବୁ ପୁରା ମଜା ହୁଏ। ଭାରି ବଢିଆ ଲାଗେ। ତାପରେ ଆମେ ସମସ୍ତେ ସବୁ ଜିନିଷ ପୁରା ଆ ମାନେ ସବୁ ଖାଇବା କିଣିକି ଗୋଟେ ପେପରରେ ଢାଳିଦବୁ ସମସ୍ତେ ମିଶିକି ଗୋଟେ ଜାଗାରେ ମୁଢି ମିକ୍ସର ସବୁ ଫିଷ୍ଟ କରିବୁ।
ହଁ।
ଖାଇବୁ ତାପରେ ଏମିତି ସବୁ ମସ୍ତି କରୁ ଆଉ ପ୍ରତିିବର୍ଷ ଆମ ଗାଁ ରେ ସବୁ ଲୋକ ମାନଙ୍କର ସହଯୋଗ ବି ସମସ୍ତଙ୍କ ପରିବାରରୁ ସମସ୍ତେ ଯାଆନ୍ତି ଆମର ଘର ଲୋକ ବି ଯାଆନ୍ତି।
ଏଇ ଆମେ ଯୋଉଥର ପୁରୀ ଯାଇଥିଲେ ତୋର ମନେ ଅଛି?
ହଁ କୋଉଥି ହଁ।
ଓହୋ ଆମେ ଯୋଉ ଥର ଯାଇଥିଲେ ସୁନୀଲ ଭାଇ ହେରା ସେଇ ବର୍ଷ କେମିତି ଭୀତରେ ଚୁଡା କଦଳୀ ଖାଇଲେ ହେଟା ବହୁତ ମଜା ଲାଗିଲା ନା।
ହଁ ଏଇ ଯୋଉ ଚୁଡା ଘସାଟା ମୁଁ ବନେଇଥିଲି ତ?
ହଁ ହଁ ତୁ ଯୋଉ ଚୁଡା ସେଟା ବନେଇଥିଲୁ। ସେମିତିଆ ମଜା ଆଉ ଜୀବନ ରେ ହେଇପାରିବନି।
ହଁ ହେଇପାରିବନି କଣ ଚାହିଁଲେ ତ ସବୁ ଜିନିଷ ହବ। କିନ୍ତୁ ସେ ଚୂଡା ଘଷାରେ ଟିକେ ଅଭାବ ଥିଲା କଣ ଟିକେ ଗୋ ଗୋଲମରି ମରିଚର ଗୁଣ୍ଡ ଆଉ ଟିକେ ଗୁଆ ଘିଅ ଟିକେ ପଡିଥାନ୍ତା। ସେଇ ଦିଟା ଜିନିଷର ଅଭାବ ହେଲା ନହେଲେ ଆଉ ସବୁ ଠିକ୍ ଠାକ୍ ଥିଲା।
ହୁଁ ମଜା ମସ୍ତି ବହୁତ ବଢିଆ ହେଲା ତାପରେ ଚୁଡା ଘସାଟା ବହୁତ ଟେଷ୍ଟ ହେଇଥିଲା। ତାପରେ ଆମେ ଯୋଉ ଖାଇଲେ ସାଙ୍ଗ ହେଇକି ସମସ୍ତେ ବିସ୍କୁଟ କଦଳୀ ଯୋଉ ଛଡା ଛଡି ହେଇ ଖାଇଲେ।
ହଁ ହଁ ସାଙ୍ଗ ମାନଙ୍କ ସହିତ ଗଲେ ବେଶି ମଜା ଲାଗେ। ତାପରେ ଆଉ ଗୋଟେ କଥା ବି ଚୁଡା ଘସା ଯୋଉଟା ହେଇଥିଲା ଏଥରକ ଆମେ ଯୋଉ ଯଦି ଯିବା ବି କେବେ ଚୁଡା ଟାକୁ କୁଟିକି ଟିକେ ନେଇଯିବା। ହୋମଦସ୍ତ ରେ ଟିକେ ଦର ଦର କୁଟା କରିଦବା ଚୁଡା ଟାକୁ। ଚୁଡ଼ା ଟା କୁଟିକି ନେଇଯିବା। ବାକି କଦଳୀ ଯଦି ଟି ବାଟରୁ କିଣିବା, ନଡିଆ ତ ମୁଁ ସେତ ମାନେ ସେବେ ଯୋଉ ଯାଇଥିଲି ମୁଁ କୋରିକି ନେଇଯାଇଥିଲି। ସେମିତି କୋରିକି ନେଇଯିବା ନଡ଼ିଆ ଟା ଗୁଡ ଆଉ ଅଦା ଛେଚା ଟିକେ, ଗୋଲମରିଚ ଗୁଣ୍ଡ ଟିକେ, ଗୁଆ ଘିଅ। ବାସ୍ ଏତିକି ହେଲେ, ପୁରା ବାସ୍ନା ପୁରା ମହକିବ। ଚୁଡା ଘସା ବାସ୍ନା ମାନେ ବହୁତ ବଢିଆ ଲାଗିବ।
ଆଉ ସେ ଯୋଉ ମଜା ହେଇଥିଲା, ଗାଡିରେ ଓଲ୍ହେଇକି ଆମେ ସମସ୍ତେ ସେ ଝାଉଁ ବଣକୁ ଗଲେ, ସେଠି ଯୋଉ ମଜା, ସେ ସମୁଦ୍ର କୂଳର ଯୋଉ ମଜା।
ହୁଁ, ଏବେ ଚା ଯିବା ନହେଲେ ଚେ ଏବେ ଯୋଉ ଆମ ରଥଯାତ୍ରାରେ ଯଦି ନ ଯାଇ ପାରିବା, ଆମେ ସୁନାବେଶରେ ନହେଲେ ଆମେ ଗୋଟେ ପ୍ରୋଗ୍ରାମ ଫାଷ୍ଟ କରିବା। ଆଗ ସୁନାବେଶରେ ଜଗନ୍ନାଥଙ୍କୁ ଦର୍ଶନ କରି ଆସିଲା ପରେ ଆମେ ନହେଲେ ଯିବା। କୋରାପୁଟ ଯିବା କଥା କହୁଛୁ, ତାକୁ ଟିକେ ଆଉ ଆଗକୁ ଟିକେ ଘୁଞ୍ଚେଇ ଦେ। କିଛି ଦିନ ପରେ ଯିବା, ଏଇ ସୁନାବେଶରେ ଚାଲ ପୁରୀ ଯିବା। ସମସ୍ତେ ମିଶିକି ଯିବା, ଯଦି କହିବୁ ମୁଁ ଚୁଡ଼ା ଘଷା ପାଇଁ ସବୁ ଜିନିଷ ପଛେ ସରଞ୍ଜାମ ନେଇକି ଯାଇଥିବି। ଆମେ ପୁରା ମଜାମସ୍ତି କରିବା, ସମସ୍ତେ ମିଶିକି ଖାଇବା। ଜଗାକୁ ଟିକେ ଦେଖିକି ଦର୍ଶନ କରିକି ଆମେ ସବୁ ଆସିବା, ନା କଣ କହୁଛୁ?
ହଁ ହଁ ନିଶ୍ଚିନ୍ତ ଯିବା, ତାରି ଡୋରି ଲାଗିଲେ ମାନେ ଆମେ ଯିବା।
ହଁ ତାର ଦୟା ହେଲେ ସେ ଟିକେ ତା ବାଙ୍କ ଚାହାଣି ରେ ଟିକେ ଯଦି ଅନେଇବ, କରୁଣ ଦୃଷ୍ଟିରେ ତାହେଲେ ଆମେ ଯିବା ସମ୍ଭବ ହବ।
ହଁ।
ନହେଲେ ଆଉ କଣ, ଆଉ କହିବୁ ସମସ୍ତଙ୍କୁ ଆମେ କେତେ? ଜଣ ଯିବା କଥା। ଭଗବାନଙ୍କ ଆଶୀର୍ବାଦ ହେଲେ ଆମେ ଯିବା ଆଉ ନେ ଆଉ।